ହଁ କୁହ ଏଇଠି ରୋଷେଇ ସରିଲା ଜଷ୍ଟ ଟିକେ ବୁଲୁଥିଲି ଆଉ
ଓ ହୋ ମୋର ବି ଏଇଠି ଉଁ ହୁଁ ସରିଗଲାଣି ରୋଷେଇ ତ ସରିଗଲାଣି କେହି ଖାଇନାହାନ୍ତି। ବସିଥିଲି ତ ମୁଁ ଭାବିଲି କଥା ହେଇଯିବି ତମ ସାଙ୍ଗରେ। ଆଉ
ଟେ କଥା ଥିଲା ପଚାରିବାର
ଓହୋ ଆଉ ରୋଷେଇ କଣ ହେଇଛି ଆଜି?
ଆଜି ତ ଗୁରୁବାରେ ସାଧା ଭାତ ଡାଲମା ଆଉ ଭଜା ଶାଗ ଭଜା।
ଆମର ବି ସେଇ ସମାନ ଜିନିଷ। କିନ୍ତୁ ଡାଲମା ନୁହେଁ ଡାଲି ଭାତ, ଡାଲି, ଭେଣ୍ଡି ଆଳୁ ଭଜା ଆଉ ଶାଗ ଭଜା। ଏମିତି ଆଉ ଆଉ ସେପଟରେ ପ ପାଗ ପୁଣି ଆଜି କେମିତି ହେଇଛି ଖରା ନା ବର୍ଷା?
ଖରା ଖରା ଯବର ଟିକେ ଜୋର ଜୋର ଖରା ହେଇଛି ଆଜି।
ହଁ ଆଜି ତ ଏଇଆଡେ ବି ସକାଳ ଠାରୁ ଖରା ଆଗରୁ ଟିକେ ବର୍ଷା ହୁଏ କି ସକାଳେ ନେଲେ ଟିକେ ମେଘ ପାଗ କରେ ଆଜି ତ ପୁରା ପ୍ରଚୁର ମାତ୍ରାରେ ଖରା ପୁରା ଖରା ଦିନ ଭଳିଆ ଟା ହେଇଛି।
ହଁ
ଆଉ ସକାଳେ କଣ ଖାଇଥିଲେ?
ସକାଳେ ରୁଟି ଭଜା।
ହଁ ଭଲ କଥା। ଏ ଖାଇ ରୁଟି ଭଜା ଏଇନେ ଭାତ, ଡାଲମା, ଶାଗ ଭଜା। ଭଲ ମାନେ ଏ କଣ କହନ୍ତି ହେଲଦି ଫୁଡ ଯୋଉ କହନ୍ତି।
ହୁଁ ଦେଖ ଯୋଉ ଭାତାର ପେଜ ଯୋଉ ଆମେ ଗାଳୁଚେ
ହଁ
ସେ ପେଜଟାକୁ ସିନା ଆ ଆଗେ ଗାଈ ରଖୁଥିଲେ ସମସ୍ତେ ଘରେ ସେ ପେଜ ତୋରାଣି ସବୁ ଗାଇ ଦୋଉଥିଲେ ଏବେ ତ ଆଉ କାହା ଘରେ ଗାଈ ନାହିଁ। ସେ ପେଜ ଗୁଡାକ ମାନେ ଗ ଛରେ ଦେଲେ ସେ ଭଲ ହବ ନା ଉ ଗଛ କିଛି ନଷ୍ଟ ହେଇଯିବ।
ଗଛରେ ଦିଆଯାଏ କି ନାଇଁ ସେ ବିଷରେ ତ ମୁଁ ପ୍ରକୃତରେ ଜାଣିନି ଠିକ ସେ ଭଲ ସେ ଜାଣିନି। କିନ୍ତୁ କହନ୍ତି କି ଅ ପେଜର ଯୋଉ ପେଜ ଭାତ ପେ ଗାଳ ସାରିଲା ପରେ ଉପରେ ଯୋଉଟା ବସିଯାଏ ପୁରା ଏମତି କ୍ଷୀରର ସର ଭଳିଆ ବସିଯାଏ ହେଟା କଣ ଯେ ସେଟା ଖାଇଲେ କୁଆଡେ ଖାଆନ୍ତି ଆଉ ପ୍ରାୟତଃ ପେଜର ଟିକେ ଲୁଣ ପକେଇକି ପ୍ରାୟ କେତେକ ଲୋକ ପିଇବାକୁ ପସନ୍ଦ କରନ୍ତି। ହ କହନ୍ତି କି ଭଲ ଥାଏ ମାନେ ଭାତର ସବୁ ଜିନିଷ ରହିଲା ହଁ ପେଜରରେ ଥାଏ। ସେଥି ପାଇଁ ସେଟା ଟିକେ ପସନ୍ଦ କରନ୍ତି ସମସ୍ତେ ପ୍ରାୟତଃ। ଆ ଆଜି କାଲିକା ପିଲାଙ୍କୁ ଦେଲେ ତ ସେ ସବୁ ସେ ମାନେ ନାକ ଟେକିବେ ପିଇବେନି ଏ ଏସବୁ କଣ।
ହୁଁ।
ଏମିତି କିନ୍ତୁ ଗଛରେ ଦିଆଯାଏ ବୋଲି ମୁଁ ଜାଣିନି ସେ ବିଷୟ ରେ। ତମେ ଯଦିବି କଣ ଜାଣିଛ ତାହେଲେ କୁହ?
ଯେ ମୁଁ ସୋସିଆଲ ମିଡିଆରେ ଦେଖିଥିଲି ଯେ ଗୋଟେ ଭିଡିଓ ଦେଖିଥିଲି ସେଥିରେ ଜଣେ ଦଉଥିଲେ କହିଥିଲେ କି ପେଜ ଗୁଡା ଆମେ ମାନେ ନଷ୍ଟ ନ କରିକି ଗଛରେ ଦେଲେ ଗଛ ଟିକେ ଭଲ ଗ୍ରୋଥ ହେଇଥାଏ। ବଢିଥାଏ ଭଲ ତା ପରେ ମୁଁ ବି ଦିଥର ଖଣ୍ଡେ ଦେଲିଣିି ମୁଁ ବି ଉଁ, ଭାବୁଛି ଗଛ ଭଲ ହେଇଛି ଆଗ ଅପେକ୍ଷା।
ମାନେ ଭାତ ଗଳା ହେଲା ତ ସିଏଉ ରହି ଥଣ୍ଡା ହେଇଗଲା ସେଟାକୁ ପୁରା ଟା ଗଛରେ ଦିଆଯାଏ।
ହଁ ତା ଦେହରେ ଆଉ କିଛି ପାଣି ମିସେଇବନି ସେ ଯଦି ବହଳିଆ ହେଇଯାଇଥିବ
ହଁ ହଁ କୋଉ ଗଛ କୋଉ ଗଛରେ ଦେଲେ ଏମିତି ମାନେ ଲକ୍ଷ କଲାଣି ମାନେ ଦେଲା ପରେ କୋଉ ଗଛ କିଛି ପରିବା କଣ।
ସବୁ ଗଛ ଦେଇପାରିବ ପନିପରିବା ଗଛ, ଶାଗ ଗଛ, ମୁଁ ତ ଫୁଲ ଗଛ ଶାଗ ଗଛ ଦେଇଚି। ଶାଗ ଗଛ ଦେଲା ପରେ ମତେ ଲାଗୁଛି ଜେନ୍ତି ମୋ ଶାଗ ଗଛ ଯେମିତି ବୋହୁତୁ ମାନେ ଝାଙ୍କାଳିଆ ହେଇଛି, ଆଉ ବୋହୁତୁ ବଡ ବି ହେଇଗଲାଣି।
ହଁ।
ଯଦି ପୋଷଣ ଅଛି। ଆମୁକୁ ବି ସେଟା ମିଳିପାରୁଚି ତାହେଲେ ଏଇ ଗଛ ଗୁଛି କୁ କାହିଁକି ନ ମିଳି ପାରିବ। ଆମେ ଏଣେ ତେଣେ ନ ପକେଇକି ଗଛରେ ଦବା ତା ଦେହରେ ଆଉ ଟିକେ ପାଣି ମିଶି ସେଇ ଦବ ବହଳିଆ ଯଦି ହେଇଯାଇଥିବ, ଗରମ ଗରମ ଦେବେନି ପୁରା ଥଣ୍ଡା ହେଇ ସାରିଲା ପରେ ତାକୁ ବହଳିଆ ହେଲେ ତାକୁ ଗୋଟେ ବାଲଟିି ପାଣିରେ ମିଶେଇକି ସେଇ ପାଣି ଟାକୁ ଆମେ ଦେଇ ଦବା ତା ପରେ ଚାହା ଯୋଉ କରୁଚେ ଆମେ ଚାହା ପତି
ଚାହା ପତିକି ବି ଫୋପ୍ ନ ଫୋପାଡି କି ତାକୁ ରଖିବା ସେଇଥିରେ ଗଛ ମୂଳେ ଦେଲେ ସେ ଫୁଲ ଫୁଟିବ, ଫୁଲ ଗଛ ରେ ଦେଲେ ତାକୁ ବୋହୁତ ଫୁଲ ଫୁଟେ। ମୁଁ ତ ଏଇଠି ଟଗର ଗଛ, ଆଉ ଗୋଲାପ ଗଛରେ, ଦୋଉଚି ସିଏ ମାନେ ବୋହୁତ ପରିମାଣରେ ଫୁଲ ହୋଉଛି।
ଚାହା ପତିକି କୁହନ୍ତି କି ସାଙ୍ଗେ ସାଙ୍ଗେ ନ ଦେଇକି ତାକୁ ରଖିଦେବେ ଗୋଟେ ଜାଗାରେ। ସେମାନେ ତିନି ଚାରି ଦିନ ପରେ ଟିକେ ଶୁଖିଲା ହେଇଗଲେ ପ୍ରାୟତଃ ଦିଅନ୍ତି। କାରଣ ଯୋଉ ଚାହା କରନ୍ତି, ହଁ।
ଅହଁ।
ଉଁ ଚାହା ଯୋଉ ସବୁ କରନ୍ତି ସେଇଥୀରେ ଚିନି ପକେଇ ଥାନ୍ତି।
ହଁ।
ଟିକେ ସୁଖେଇକି ବୋଧେ ଦିଅନ୍ତି ମୁଁ କେବେ ଦେଇନି ସେମିତି କିନ୍ତୁ ଏଇ ଯୋଉ ପେଜ କଥା କହିଲେ ମୁଁ ବି ଆଜିଠୁ ଆମ ବାଟିରେ ଯୋଉ ସବୁ ଫୁଲ ଗଛ। ସେଇଥିରେ ଦେବି ଖରା ଦିନେ ନାଁ ଏତେ ଖରାଦିନେ ଏତେ ପରିମାଣରେ ଫୁଟେନି ନା କି ଭଲ ସେ ବଢୁନି। ଉଁ ଭଲ କଥା।
ଆପଣଙ୍କର ଘରେ
ଆଉ ସୋସିଆଲ୍ ମିଡିଆ ଏ ନାଇଁ ଗାଈଟା ହିଁ। ଏଇ ସିଏ ବି ମାନେ ଆପଣଙ୍କର ଯୋଉ ଗାଈ ରଖିଛନ୍ତି ପେଜ ଫେଜ ତ କି ଯାହା ହୋଉ ଭାତ ବଳିଲେ କି ଯାହା ବିି ବଳିଲା ରଖିଦୋଉ ସେ ଆସିକି ନିଅନ୍ତି।
ହଁ, ହୁଁ, ପ୍ରାୟତଃ ଲୋକୋମାନେ ଗାଈ ଗୋରୁ ରଖିବାକୁ ହୁଁ ପସନ୍ଦ କରୁନାହାନ୍ତି ଆଉ।
ହଁ କୋହୁଚନ୍ତି କି ଏ ତାଙ୍କ ଖାଦ୍ୟ ମିଳିବାକୁ ବୋହୁତ କଷ୍ଟ ହେଇଯାଉଚନ୍ତି। ଘାସ ମିଳିପାରୁନି ତ ଆଉ କେହି ମାନେ ଯେନ୍ତି ଜଗୁଥୁଲେ ଆଇ
ଗା ନାଇଁ ତାଙ୍କୁ।
ହଁ କେହି ତ ରାଜି ହୋଉନାହାନ୍ତି ଗାଈ ଚରେଇବା ପାଇଁ ବି। ଏଇଭଳି କାରଣ ଯୋଗୁଁ ସେ ପ୍ରାୟ ରଖୁନାହାନ୍ତି ଯିଏ ହଁ ଯିଏ ବି ରଖୁଛନ୍ତି ସିଏ ନେଇକି ଗୋଟେ ଜାଗାରେ ବାନ୍ଧିକି ଆସୁଛନ୍ତି ସିଏ ଚରିସାରିଲେ ଫୁଣି ଯାଇଁକି ଏମିତି କରିବାକୁ ପଡୁଛି।
ତାପରେ ଗାଈ କାମ କରିବା ପାଇଁ ବି ଲୋକୋ ବି ଜଣେ ରହିବା ଦରକାରେ। ଏ ଘରେ ଯଦି ଦି ଜଣ ଲୋ କୋ ରହିଲେ ଛୋଟୋ ଛୁଆ ରହିବେ କାମ କରିବାକୁ ଅସୁବିଧା ହବ। ଆଉ ଗାଈ କାମ କେତେବେଳେ କରିବେ ।
ଆଜ୍ଞା ସେଇଟା ହେଲା ମେନ୍ କାରଣ।
ପରିବାରରେ ଥେଲେ। ହୁଁ ବଡ ପରିବାର ଥିଲେ ଗାଈ ଗୋରୁ ଛେଳି ସବୁ ରଖୁଥୁଲେ।
ହଁ। ବୋଡ ପରିବାର ଥିଲେ ସେ ମାନେ ଯୋଉ ବୟସ୍କ ଲୋକ ଯେତେକ ରହିଲେ। ସବୁ ଗାଈ ଘରୁ ଗୁହାଳ ଏଇ ସବୁ କାମ କରୁଥିଲେ।
ହୁଁ। ଏବେକା ଛୁଆ ସବୁ ଉଁ ସ୍ମାର୍ଟ ଫୋନ ଧରିଲଠୁ ଆଉ ସେଗୁଡା କରିବାକୁ ପସନ୍ଦ କରୁନାହାଁନ୍ତି।
ହାଁ ହଁ। ଉଁ କରାଯିବ। ଯୋଉ ସୋସିଆ ସୋସିଆଲ ମିଡିଆ କଥା କହିଲେ କି ଦେହା ଦେଲେ ହୁଁ। ଆ ଏଇଟା ନିଜେ ବ୍ୟବହାର କଲି ଜାଣିପାରିଲି ହଁ ଠିକ କଥା କହୁଥିଲା ବୋଲି। ବେଳେ ବେଳେ ଆସେ ଗୋଟେ ଗୋଟେ ଭିଡିଓ କି ଗୋଟେ ଗୋଟେ ଏ ଗୋଟେ ଗୋଟେ ଭିଡିଓ ଆସେ ସେଇ ଗୋଟେ ପ୍ରକାର ଜିନିଷ ଆସେ। ଉଁ ତ ଲାଗେ କିି ମାନେ ବେଳେ ବେଳେ ସେଟା ମିଛ ବି ହେଇଥାାଏ।
ହଁ ଗୋଟେ ଗୋଟେ ସେ ଭାଇରାଲ ହବା ପାଇଁ କି ଦେଇଦିଅନ୍ତି।
ହଁ ସେଇ କଥା। ଏମିତି ଆଉ ସୋସିଆଲ ମିଡ଼ିଆ ପ୍ରାୟତଃ ସତ ନଥାଏ। ମାନେ ଯେତିକି ବି ସତ ଥାଏ ତାକୁ ମିଶେଇକି ଦେଖାନ୍ତି।
ହୁଁ ଯୋଉଠୁ ତମକୁ ଲାଗିବ ନାଇଁ ହେଇପାରେ ଠିକ୍ ଉଁ ସେଇଟାକୁ ଟିକେ ଟ୍ରାଏ କରିବେ ନହେଲେ ନାଇଁ ହେଁ ଆଉ ନହେଲେ କିଛି କରିବା ନାଇଁ ନହେଲେ ଆ
ସୋସ ସେ ହଁ ସୋସିଆଲ ମିଡିଆ ରୁ ମନେ ପଡ଼ିଲା ଯୋଉ ଅନଲାଇନ ସପିଙ୍ଗ କରନ୍ତି ଆହ ଅନଲାଇନ ସପିଙ୍ଗ ତମର କଣ ପସନ୍ଦ ଅନଲାଇନ ସପିଙ୍ଗ ନା ଦୋକାନ ରୁ ଯାଇଁ ଆଣିବା?
ମତେ ତ ମୋତେ ତ ଦୋକାନରୁ ଯାଇଁକି ଆଣିବାକୁ ଭଲ ଲାଗେ।
ହଁ ସେଇଟା ବି ଉଁ ଠିକ କଥା। ଅନଲାଇନ ରେ ଆଣିଲେ ଆମକୁ ହଁ ଆମେ ଘରେ ବସି ସବୁ ଭେରାଇଟି ମିଳି ଦେଖାଇ ଦେଖିପାରିବା। କିନ୍ତୁ ତା କ୍ଵାଲିଟି ଚେକ୍ କରିପାରିବାନି। ଦୋକାନ ଗଲେ ଆମେ ନିଜ ହାତରେ ଚେକ୍ କରିଦେଲେ। ଆରେ କି ଜୋତା ଆଣିବା ପାଇଁ ଗଲେ ତାର ସାଇଜ ବି ନିଜେ ଚେକ୍ କଲେ। ଅନଲାଇନ ଅନଲାଇନ ରେ ମାନେ ଡ୍ରେସ ଟା ଟିକେ ବଡ ସାନ ଏମିତି ଆସିପାରେ।
ଇଏ ଅନଲାଇନ ରେ ଅନଲାଇନ୍ ଏଁ ଗୋଟାଇ ଜାଗାରେ ସବୁ ପ୍ରକାର ତମେ ସବୁ ଡିଜାଇନ ର ପାଇପାରିବ। ହେବ ଆମେ ଏବେ ଦୋକାନକୁୁ ଯାଇକି ଆଣିବା ଗୋଟେ ଦୋକାନ ରେ ତ ସବୁ ମିଳିପାରିବ।
ହଁ ସେଇଟା ଟିକେ ସୁବିଧା ହୁଏ ମାନେ ସମୟ ବି ବଞ୍ଚେ ଆମେ ବାହାରକୁ ଯିବା ଯୋ ସବୁ ଦୋ ଦୋକାନ କୋଉଟା କୋଉ ଜିନିଷ କୋଉ ଦୋକାନରେ ମିଳୁଚି ସବୁ ଦୋକାନ ବୁଲିବା। ଏତେ ଅପେକ୍ଷା ଏଇଟା ଟିକେ ସମୟ କମ ଲାଗେ ଆଉ ମିଳିଯାଏ ସବୁ ଜିନିଷ ଗୋଟେ ଜାଗାରେ। ତ ସେଥିପାଇଁ ଅନଲାଇନ୍ ସପିଙ୍ଗ ବି ଉଁ ଆଣିବା ଟା ରେ ବି ଟିକେ ଭଲ କିନ୍ତୁ ଟିକେ ଦେଖିକି ଆଉ।
ହଁ ନା ଏବେ ତ ବେଶୀ ହଁ ନାଇଁ ସାଇବର ଠକେଇି ଯୋଉ ଏବେ ହଉଚି ବେଶି ମାତ୍ରାରେ।
ହଁ ସବୁ ଜିନିଷ ଦେଖିକି ଆଣିବା ମାନେ ଏ ଗୋଟେ ଗୋଟେ ଜିନିଷ ଅଛି ଆମେ ଆଣି ସରିଲା ପରେ ତାକୁ ଗୁଁ ଆଣି ସାରିଲା ପରେ ଆ ଦେଖିବେ କି ତାର ଆଉ ଉଁ ସେ ରି ଟର୍ନ ନବାର ଆଉ ତାର ନାହିଁ ପଲିସ୍ ନାହିଁ। ସେଇଟା ଟିକେ ହଇରାଣ ହେଇଯିବ। ଆମର ଯଦି ଖରାପ ଜିନିଷ ଟା ଆସିଗଲା ତ ସିଏ ଯିବ କେମିତି ଆଉ ଫେରିବ?
ହୁଁ ତ ଏଇ ଅନଲାଇନ ସପିଙ୍ଗ କରିକି ଅ ମୁଁ ହଇରାଣ ହେଇଯାଇଚି। ଥ ସାଇବନ୍ ପେଇଇ ର ଶିକାର ହେଇଯାଇଛି
ଓହୋ ନାଇଁ ଏଇଟା ବି। ସେଇ ଜିନିଷ ଟା ବି ଟିକେ ଦେଖିକି କରିବା କଥା। ପ୍ରାୟତଃ ଆମ ଆମ ନା ଯେତେବେଳେ ଯେତେବେଳେ ଯାହା ପବ ଟିକେ ଭାବିକି।
ହୁଁ ସେଇଟା ବି ମୋ ଭୁଲ କାରଣରୁ ହେଲା ମୁଁ ଯଦି ଟିକେ ସତର୍କ ରହିଥାନ୍ତି। ଏତିକ ହେଇନଥାନ୍ତା।
ସବୁ ଜିନିଷର ସୁବିଧା ଅଛି। ଆଉ ସବୁ ଜିନିଷ ର ମେରିଟ ଡିମେରିଟ୍ ଯୋଉ କହନ୍ତି। ସବୁ ଜିନିଷ ର ଅଛି। ଅନଲାଇନ ସପିଙ୍ଗ ଯେତିକି ସହଜ ଆମ ପାଇଁ ତ ସେ ଟିକେ ଟିକେ ତାକୁ ଯଦି ଆମେ ଅବକରଣ ହେଲେ
ହ ହଁ।
ତା ମାନେ ନୁହେଁ ଯେ କିଛି ହଉଥିଲା ଆମେ ବନ୍ଦ କରିଦବା। ଟିକେ କିନ୍ତୁ ସତର୍କ ହେଇକି। ଆଉ ଜିନିଷ ଆଣିବା କି ଦେଖିକି ଆଣିବା। ହଁ କିି
ହ
ହଁ ହଉ ସାଙ୍ଗ ଆଉ ତମେ କଣ କର ଆମେ ପୁଣି ପରେ କଥା ହବା।
ହଁ।
ହଁ ରଖୁଛି।
ହଁ ହଁ।
ଖଲି ମୁ କଣ